ହାଲୋ। ହଁ କୁହନ୍ତୁ ମୋ ସାଉଣ୍ଡ୍ ଶୁଣା ଯାଉଛି ତ ଠିକ୍ ସେ? । ହଁ ତମେ ଏବେ କଣ କରୁଥିଲ?
ବସିଚି ପଢ଼ିକି ଆସିକି ବସିଚି ଆଉ।
। ଓହୋ ତମେ ଏବେ କଣ କଣ ପଢୁଚ? ।
ମୁଁ ଏବେ ଅଛି ବିଟେ କରୁଛି। ତମେ?
ହଁ ମୁଁ ଗ୍ରାଜୁଏସନ କରୁଚି। ସେକେଣ୍ଡ ଇୟର ହେଲା ଆଉ।
ଆ ଆଚ୍ଛା ଆଚ୍ଛା।
ହଁ ଆଉ ତମ ଏକ୍ଜାମ ସଇଲାଣି?
ତ ଆମ ଏକ୍ସାମ ସାରିଲାଣି। ଛୁଟି ।
ଆଛା, ଆଉ ସନ୍ଧ୍ୟା ବେଳେ କଣ ଖାଇଥିଲ? ଅ ମୁଁ ଏଇ ଭୁବନେଶ୍ୱର ରହୁଚି। ମାନେ ଆରଡି ଆଚ୍ଛା।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
ହଁ।
ନା ମୋର ବି ଗୋ ତ ସାଙ୍ଗ ତ ମୁଁ ସେଇଥିପାଇଁ ଆସିଥିଲି। ।
ମୁଁ କହିଲି ଆଉ ଆଜି କୁଆଡେ ବୁଲିବାକୁ ଯାଇଥିଲ? ।
ହଁ ସନ୍ଧ୍ୟା ବେଳକୁ ବାହାରକୁ। କୋପାର୍
ଆଚ୍ଛା ଆଜି ଦେବସ୍ଥାନ ପୂର୍ଣ୍ଣିମା ଥିଲା ନା ନା ତ ପୁରୀ କ ଯାଇଥିଲ କି?
ଯାଇନି।
ଓହୋ ଆଚ୍ଛା ଆଉ ସନ୍ଧ୍ୟାରେ କଣ ଖାଇବ?
ହଁ ଠି ଖାଇଥିଲେ ଏବେ କଣ ରୋଷେଇ ହଉ ହଉ ଦେଖିବା।
ଆଚ୍ଛା ତମେ ହଷ୍ଟେଲରେ ରହୁଚ ନା ମାନେ ଘରେ ରହୁଚ?
ନା ନା ମୁଁ ଘରେ ରହୁ ହଷ୍ଟେଲ ରହିଥା ହଷ୍ଟେଲରେ ରହିକି ଏବେ ଘରେ ରହୁଚି।
ଓହୋ ଆଚ୍ଛା।
ହଁ। ହଁ।
ହ ଏବେ ତ ବେଶୀ ଗରମ ହୋଉଚି ବୋହୁତ ଜୋର ଏବେ ବୋହୁତ ଗରମ ହୋଉଚି ଖରା ବି ହୋଉଚି ନା। ମାନେ ଆମର ଆଜି ଏକ୍ଜାମ ଥିଲା ଜାଣିଥିଲୁ ଦବାକୁ ଯେ ଏତେ ଗରମ ହୁଅଥାଏ ଯେ। ମାନେ ଲାଷ୍ଟ କୁ ମାନେ ଏତେ ଫ୍ୟାନ୍ ବି ଛଅ ସାତଟା ଫନ୍ ବୁଲିକି ବି ମାନେ ଏତେ ଗରମ ଯେ ମାନେ ଦେହ ହାତରୁ ମାନେ ପୁରା ଅବସ୍ଥା ଖରାପ ହେଇଗଲା ପୁରା। ସନଷ୍ଟ୍ରୋକ ବି ବୋହୁତ ମାନେ ସାଙ୍ଗ ମାନଙ୍କୁ ମୋର ହେଇ ଯାଇଚି, ମାନେ ଖରାରେ
ବେଶି ଗ
ହଁ ବୋହୁତ କାମ ହଉଚି। ଆଉ ତମ ସିୟାଡେ ତ ଖରା ହୋଉଥିବ ନା।
ହଁ ଆମର ଆମ କଲେଜ ବନ୍ଦ ଅଛି ବୋଲି।
ଆଚ୍ଛା କୋଉ କଲେଜରେ ପଢ଼ୁଚ?
ଇନଜିନିୟରିଂ କଲେଜ।
ଆଚ୍ଛା ଏଟା ଅଟୋନୋମସ୍ ଟା ନା? ହଁ, ଆଉ ତମ ଘର କୋଉଠି?
ଆଚ୍ଛା ଭୁବନେଶ୍ଵର, ଆମ ଘର ହୋଉଚି କଟକ, କଟକ ର ନିଆଳି ଗୋଟେ ଗାଁ ସେଇଠି ଆମ ଗାଁ ତ ଆମେ ରହୁଚୁ ଶିଲାଲଖା ଭୁବନେଶ୍ଵରରେ ଆଉ। ଆମେ ହଷ୍ଟେଲରେ ରହୁଚି ନା। ବାପା ମାମା ସବୁ ଏଇଠି ଅଛନ୍ତି ମାନେ ଟିକେ ଦୂରରେ ରହୁଛନ୍ତି ନା ସେଇଥିପାଇଁ ଏଠି ହଷ୍ଟେଲ ରେ ରହୁଚୁ ଆଉ।
ଓହୋ।
ହଁ।
ହଷ୍ଟେଲରେ ରହୁଚ?
ହଁ, କଲେଜ ହଷ୍ଟେଲରେ ଆଉ। ମାନେ କଲେଜ ହଷ୍ଟେଲରେ ରହୁଥିଲେ ଆଗରୁ ମାନେ ଏବେ ମା ମାସେ, ଦି ମାସ ଖଣ୍ଡେ ହବ ମାନେ ଟିକେ ଭ ଭଲ ରହିଲାନି ତ ସେଇଥିପାଇଁ ମୁଁ ଟିକେ ପ୍ରାଇଭେଟ ହଷ୍ଟେଲରେ ରହୁଛି ଆଉ, ସେଠି ଖାଇ ଖାଇବା ବି ଏବେ ଟିକେ ଖରାପ ଦଉଛନ୍ତି। ମାନେ କଣ କହିଲେ ମାନେ ଆଗରୁ ଖାଇବା ନଉଥିଲା ମାନେ ତିନି ହଜାର ସତେଇଶ ଭିତରେ, ଏବେ କିନ୍ତୁ ପଇସା ବଢେଇନ୍ତି, ପଇସା ବଢେଇକି ବି ମାନେ ଖାଇବା ବହୁତ ବେକାର ଦଉଛନ୍ତି, ତାପରେ ଖାଇବା ବି ଆମର ପୁରା ବନ୍ଦ ହେଇଯାଇଚି, ଯିଏ ରୋଷେଇ ଜି କରିବାକୁ ଆସନ୍ତି ତ ସିଏ କହୁଚନ୍ତି କି ଆମେ ଅଧା ମାସରେ ରୋଷେଇ କରୁଛୁ ସେଇଟା ପାଇଁ ଫୁଲ ମାସର ପେମେଣ୍ଟ ନବୁ ତ ସିଏ କହିଲେ କି ଫୁଲ ମାସର ପେମେଣ୍ଟ କିଏ ଦବ? ପିଲାମାନେ ତ କେହି ଦେବେନି ତ ସେଇଥିପାଇଁ ଆମେ ମନାକଲୁ ଆମେ କହିଲୁ କି ଆଉ କାହିଁକି ଫୁଲ ମାସର ଦବୁ ତାଠୁ ଭଲ ଆଉ ଆମେ ନିଜେ କିଣିକି ବାହାରୁ କିଛି ମିଲ୍ ମଗେଇକି ଖାଇଦବୁ ସ ସେୟା ଆମେ କରୁଛୁ ମିଲ୍ ମଗେଇ ଖାଉଛୁ
ଆଚ୍ଛା। ଚ୍ଛା
ହଁ। ଆଉ ଆଉ ଆଗକୁ କୋଉଠି ପ୍ଲାନ ପ୍ଲାନିଂ ଅଛି ବୁଲାବୁଲି କରିବା ଯିବାର?
ନା ନା ଏବେ ତ କିଛି ପ୍ଲାନିଂ ନାହିଁ
କିଛି ଅଛି ବୁଲାବୁଲି ପ୍ଲାନିଂ?
ଏବେ କିଛି ପ୍ଲାନିଂ ନାହିଁ ଆଉ କିଛି ଦିନ ଗ କହଲେ କଲେଜ ପାଇଁ ଯିବା ଯିବି କିଛି ନା
ହଁ। ଓହୋ ଆଚ୍ଛା। ତମ କଲେଜ କେବେ ଖୋଲିବ? ହଁ
ଆମ କଲେଜ ଜୁଲାଇ ଲାଷ୍ଟ ଆଡ
ଓହୋ ଜୁଲାଇ ଲାଷ୍ଟ ଆଡକୁ ତାହଲେ। ଆହୁରି ମାସେ ପରେ ପୁରା।
ଜୁଲାଇ ହଁ ହଁ।
ହଁ, ଆମର କିନ୍ତୁ ଖୋଲି ଯାଇ
ଆଚ୍ଛା ହଁ ଆମର ବି ଛୁଟି ହେଇଥିଲା ଦେଢ ମାସ ଗଲା ତାପରେ ଖୋଲିଗଲା। ଆଉ ଏବେ ସେମିଷ୍ଟାର ଚାଲିଛି ନା
ଓହୋ।
ହଁ।
ତମର କଣ ଅ
ମୁଁ ପା
ଲାଇନ୍ କ୍ଲାସ୍
ହୁଁ ନାଇଁ ଆମର କଣ କରୁଛନ୍ତି ନା ଆମର ଏବେ ଛଅ ମାସକୁ ସେମିଷ୍ଟାର ଟା କଣ ଛଅ ମାସକୁ ଥର ତରେ ହବା କଥା ନା ଆଉ କିନ୍ତୁ ଏବେ ସେ ଚାରି ମାସ ଭିତରେ ଗୋଟେ ଗୋଟେ ସେମିଷ୍ଟାର ସାରିଦଉଅନ୍ତି ମାନେ ସିଲା ବସ ତ ଏଇଥିରେ କମ୍ପିଲିଟ ହଉନି ସେଖେଣ୍ଡେରେ ମାନେ ଇଏ ବି କରିଉ ଚନ୍ତି ଏକ୍ଜାମ ବି କରିଦଉଚନ୍ତି ଆମର ଫେବୁଆରି ଲାଷ୍ଟେ ଆଡକୁ ଏକ୍ସଯାମ ହେଇଥିଲା ଜୁନ୍ ଲାଷ୍ଟଡ଼କୁ ପୁଣି ଏକ୍ଜାମ ହେଇଗଲା ମାନେ ଚାରି ମାସ ଭିତରେ ଏକ୍ଜାମ ମାନେ ଏକେରେ ତ ପଢ଼ା ଠିକ ସେ ହଉନି ସେଠେଏନ୍ତି ଏକ୍ସଯାମ ଉପରେ ଏକ୍ସଯାମ କରଉଅନ୍ତି।
ଓ ନାଇ
ଆମର ଇଆ ପୂର୍ବରୁ ଦି ମାସରେ ସେମି
ଆଛା ଏମିତି କହିଲେ ବି କିଛି ଲାଭ ନାହିଁ ପିଲାମାନୋନ ବି ଆଡେ ମାର୍କ ମାନେ ବ୍ୟାକ୍ ଲଗେଇ ଦଉଛନ୍ତି ପିଲା ଯେତ ଫେ ପଢିକି ରଖିଲେବି ହଁ ସେୟା ପରା କୋର୍ସ କମ୍ପିଲିଟ କଲେ ହେଲେ ଯାହା ହୁଅନ୍ତା। କୋର୍ସ କମ୍ପଲିଟି ତାଙ୍କର ନାହିଁ କିନ୍ତୁ ମାର୍କ ଏକ୍ସଯାମ ଉପରେ ଏକ୍ସଯାମ କରୁଅନ୍ତି।
ହଁ ତାପରେ ଏଇବି କରୁଛୁ କୋର୍ସ କମ୍ପ୍ଲିଟ ନହବାକୁ ଯୋଗୁ ଆ ଆମକୁ ନିଜ ପୁରା ସବଜେକ୍ଟ
ହଁ କୋର୍ସ କମ୍ପ୍ଲିଟ ନକଲେ ନିଜକୁ ପଢିବାକୁ ପଡୁଚି ପ୍ଲସ ଟିଚର ମାନେ ଯେମିତି ପଏଣ୍ଟ ଟୁ ପଏଣ୍ଟ ନୋଟ ଗୁଡାକ ଦେବେ ଥୋଡିନା ଆମେ ସେମିତି ବନେଇ ପାରିବା ତ ଟିଚର ମାନଙ୍କ ଯାହା ବି ଇ ଦରକାର ନା ଦରକାର ତ ସେଠି ସେ କହୁଛନ୍ତି କି ତମେ ଖାଲି ଯଷ୍ଟ ରିଡିଙ୍ଗ ସେ ମାରି ଦଉଚି ତମେ ତା ନୋଟ କରି ପଢିବ ଏମିତି ପଢିଲେ କଣ ହବ ଏମିତି ପଢିକି ବି କିଛି ଲାଭ ନହିଁ। ଆଉ ତାପରେ ମୁଁ ଗୋଟେ ସାଙ୍ଗ ତାର ସବୁଥିରେ ଏ ଆଛା ଏମ ସବ ପ୍ରାକ୍ଟିକାଲ ଗୁଡାକ ବି ବହୁତ ଦଉଛନ୍ତି ମୁଁ କହିଲି କି? ଯେଉଁ ଇଏ ମୋ ସାଙ୍ଗ ଟା ସି ସବୁ ମୋ ସାଙ୍ଗଟା ତାର ସବୁଥିରେ ଏ ପ୍ଲସ୍ ଏ ପ୍ଲସ୍ ସବୁ ସବଜେକ୍ଟରେ। କିନ୍ତୁ ଗୋଟେ ସବଜେକ୍ଟ ରେ ବ୍ୟାକ୍ ଲାଗିଯାଇଛି ମାନେ ସେ କଣ ଏତେ ଭ ପଢୁଥିଲା ସେତ ଗୋଟେ ସବଜେକ୍ଟରେ ପାସ ହେଇ ପାଇଲାନି। ମୁଁ ନା ଏମିତି ମନକୁ ମନଇଚ୍ଛା ଆଉ
ପୁରା ମାନେ
ହଁ ବା ମନ ଇଛା ଗୋଟେ ପିଲାଟା କହୁଥିଲା ମାନେ ମୁଁ ଯୋଉ ସବଜେକ୍ଟରେ ଭଲ ହବା କଥା ଯୋଉଥିରେ ମୁଁ ଫୁଲ ଟୁ ଫୁଲ ପେଜ ଅ ଫିଲପ କରିକି ଆଣିଛି, ସେଥିରେ ମୋର ବ୍ୟାକ ଲାଗିଛି ତ ମୁଁ ପଢିବି କାହିଁକି ସେ କହିଲା କହିଲା ମୋର କିଛି ପଢିବା ଦରକାର ନାହିଁ ମୁଁ କାଇଁ ପଢିବି ମୋର ତ ବ୍ୟାଗ ଲାଗୁଛି। ମୋର ତ ଡିଷ୍ଟିନେସନ ହଟିଗଲା ନା ଗୋଟେ ବ୍ୟାଗ ଲାଗିଲା ପରେ ମୁଁ ପଢିବି କାହିଁକି? ମୁଁ ତ ପଢିଲେ ଯାହା କଲେ ମୋର ବ୍ୟାକ୍ ଲାଗୁଛି ସେ ସେ ପିଲା ଦି ପୂର୍ବରୁ ମାନେ ସେ ବହୁତ ଭଲ ପଢେ। ମାନେ ଏମିତି ବି ତାଙ୍କର ବ୍ୟାଗ ଲଗଉ ଦେଉଛନ୍ତି ମାନେ ଭାବନ୍ତୁ କି ମାନେ ତା ତାଙ୍କ ମନ ତାଙ୍କ ମନ ହେଲେ ସିଏ କାହାକୁ ମାର୍କ ଦେବେ ତାଙ୍କ ମନ ନହେଲେ ସିଏ କାହାକୁ ମାର୍କ ଦେବେ ଆମ ଡିପାର୍ଟମେଣ୍ଟ ରେ ନବେ ପିଲା ଭିତରୁ ଆଠ ଜଣ ପିଲାଙ୍କୁ ଛାଡିକି ଆଉ ସମସ୍ତଙ୍କ କୋଉଥିରେ କୋଉଥିଲେ ନା ବ୍ୟାଗ। ହ
ହଁ ହଁ।
ହଁ ଏମିତି ସବୁ
ମନଇଚ୍ଛା କଣ ପାର୍କିଂ କରୁଛନ୍ତି। ମୋ କଲେଜରେ ନା ସେଠି ବି ସେମିତି ମନେଇଙ୍କର ଯାଇକିରି କଥା ଶୁଣିବାକୁ ପଢ଼ିବ ଚା ମାର୍କ ଦେବେନି ଆଟେନାନ୍ସ କାଟିଦେବେ। ସାର ମୁଁ କଲିନି ଗ-ଗମେଣ୍ଟ କଲେଜ କଲେଜରେ।
ହଁ ବା ମାନେ ସେ ତାଙ୍କ କଥା ତମେ ଶୁଣିବ ତାଙ୍କର ତମେ ସବୁ କରିବ ତାପରେ ବି ତାଙ୍କ ମନ ତାଙ୍କ ମନ ହେଲେ ମାର୍କ ଦେବେ ତାଙ୍କ ମନ ହେଲେ ମାର୍କ ନ ଦେବେନି।
ମନ ହଁ ଅ
ଆଉ ହଉ ତମେ ଯାହା କଣ କରିବ। ମୁଁ ରଖୁଛି ଆଉ। ହ। ହ